ହଁ।
ହଁ।
ହଁ ଶୁଭୁଚି?
ହଁ ସବୁ ଶୁଣାଯାଉଚି।
ହୁଁ ଆଉ କୁହ?
କଣ କରୁଚ?
ଏବେ ଏଇ ବସିଛି।
ହଁ ଖାଇ ସାରିଲାଣି?
ନା ଏବେ ଖାଇନହିଁ, ମେ ଦିଆ ହେଇନି, ସାଢେ ଏଗାରଟା ଦିଆ
ହଁ।
ହୁଁ।
ଆଉ ଦେହ ଭଲ ଅଛି?
ହୁଁ ଦେହ
ହୋଉ ଆଉ କଣ କୁହ?
ଆଉ ତୁମର ଖିଆ ପିଆ ସାରିଲାଣି?
ନାଁ ଆମର ବି ଖଏନାଉ ଖାଇନୁ କେହି ଆଉ ଟିକେ ପରେ ଖାଇବୁ ଆଉ ତ ହେଇଚି ଏଗଟା ଖାଇଲା ବେଳକୁ ଗୋଟେ ଆଉ
ହୁଁ ହୁଁ।
ହୁଁ ଆଉ ଗରମ ହଉଛି ତମ ଆଡେ?
ହଁ ଗରମ ହଉଛି କିନ୍ତୁ ସେ ଗରମରେ ରହିବା କଥା ଆଉ।
ହଁ। ଫୁଣି ଆଉ କିଛି ଦିନ୍‌ ଗଲେ ବର୍ଷା ଆସିବ ଆଉ।
ହଁ।
ଏବେ ତ ଗରମ ହଉଚି ତାପରେ ପୁଣି ବର୍ଷା ଆସିବ ଯେ କୁଆଡେ ଯେତବେଳେ କାମ ଫାମକୁ ବାହାରିବ ସେଇ ଟାଇମ ରେ ଭର୍ଷା ହବ କିଛି ଗୋଟେ କାମ କରିବାକୁ ଯାଉଥୁବୁ କି ବାହାରକୁ ଗଗଲା ଟାଇମ ରେ ଠିକ୍ ବର୍ଷା ପକେଇବ।
ଠିକ ଜୁଲାଇ ଆଡ଼ୁକୁ ଗାଜିିବ।
ହଁ।
ନା ସେ ଅଥଯାତ୍ରା ବଳକୁ ବର୍ଷା ଟା ହବ ମୁଁ ଲୋକ ପୁରା ବହୁତ ଲୋକ ମରିବେ
ହଁ ତାପରେ ସେଇ ଟାଇମ ରେ ଯୋଉ ଯାଆନ୍ତି ସବୁ ପୁରୀ। ବହୁତ ମାନେ ହଁ ବର୍ଷା ନହଲେ ପୁରା ଏରିଟେଡ ହେଇଯିବ ପିଲା ସବୁ। ଓହୋ।
ହୁଁ।
ଆଉ
ଆଉ ଗାଧୁଆ ବେଳେ ଆଜି କଣ ଚିକେନେ ନା ମାଛ?
ଆଜି ଆମର ମଟନ ହେଇଛି।
ଓ ତମ ପୁଅ
ହଁ।
ମଟନ ଖାଇବୁ ଆଉ।
ହଁ ହଁ ତମର?
ଆମର ଆଜି ମେସ ର ଅଣ୍ଡା ହେଇଛି ବାକି ଆମର ଭେଜ ବାଟି ଆଉ ପୋଟଳ ଆଳୁ।
ହଁ ମାନେ ଭେଜ ନନ ଭେଜ ଦିଟା କହୁଛ ନା?
ହୁଁ।
ତମର ମାନେ ଛୁଟି ହେଇନି କି?
ହଁ ମାନେ ଛୁଟି କିନ୍ତୁ ମୁଁ ଅଛି ଏବେ।
ହଁ ଘରକୁ ଯିବ କେବେ ନା ଯାଇନ ଏଇନା।
ଯାଇନାହିଁ ଟିଉସନ କରୁଛି ତ।
ଆଛା ହଁ।
ହଁ ସେଇଥି ଲାଗି ଯାଇନି।
ରଜ ବେଳକୁ ଯିବା ବୋଧେ ତିନି ଦିନ ଆଉ।
ହଁ ରଜ ଉଳକୁ ଯିବ।
ହଁ। ଆଉ କୋଉ କୋଉ କ୍ଲାସ ଟ୍ୟୁସନ କରୁଛ?
ଏଇ ଇଂଲିଶ ମିଡିୟମ କେଜି ୱାନ୍ ଏଇ
ହଁ ହଁ ହଁ। ହୁଁ ଛୋଟ ପିଲା ଗୁଡ଼ା ହଇରାଣ କରିଦଉଥିବେ।
ହଁ ତାଙ୍କ ତାଙ୍କ ମୁଡ୍ ହେଲେ ସେ ପଢିବେ ତାଙ୍କ ମୁଡ୍ ହେଲେ ସେ ଲେଖିବେ।
ସେଇ ବା ମାନେ ମୁଁ ଆଗରୁ ମାନେ ଆର ବର୍ଷ କରୁଥିଲି ଛୋଟ ପିଲାଙ୍କୁ ଟ୍ୟୁସନ ସେମାନେ ମୁଁ ମତେ ମାନନ୍ତିନି ମାନେ ସେମାନେ ଯାହା ହୁଅନ୍ତି।
ଡେଲି କହିବେ ଚକୋଲେଟ ଆଣିବ ମୋ ପାଇଁ କିଟ୍ କାଟ୍ ଚକଲେଟ। ଯେ ଡେରିମିଲ୍କ ସବୁ ନୂଆ ନୂଆ ଆଇଟମ୍।
ହଁ ବା ହଁ ତାଙ୍କ ମନ ହେଲେ ପଢିବେ ତାଙ୍କ ମୁଡ ହେଲେ ଆଜି ପଢି ଅଧା ଦିନ ତାକୁ ବାବା ମାମା ନେଇକି ଆସିବେ ଟୁସନ କାନ୍ଦୁଛି ପଢ଼ିବେନି ସେମାନେ ସେଇଭଳିଆ ହଁ। ସେଇଥିପାଇଁ ଛୋଟ ପିଲାଙ୍କୁ ମତେ ଭାରି କଷ୍ଟ ପଢେଇବା ହଁ ଯେ ଏମତି ହଇରାଣ କରନ୍ତି ଯୋଉ।
ଗାଁରେ ତ ପଢେଇବୁ ସେ ଆଜି ଯଦି ଅ ଆ ସିକେଇଥିବୁ ସେ କାଲି କି ଭୂଳିଦେଇଥିବ।
କାଲିକୁ ଭୁଲି ଯାଇଥିବେ ହଁ ଠିକ କଥା ହଁ।
ଛୋଟ ଛୁଆଙ୍କୁ ବି ମାରିବୁ କଣ?
ସେଇ ଛୋଟ ଛୋଟ ଛୋଟ ପିଲାଙ୍କୁ କଣ ମାରିବ?
ସେମାନଙ୍କୁ ଟିକେ ଡରିବୁ ମାନେ ମତେ ଟିକେ ପିଲା ମାନେ ମାନନ୍ତି। ମୁଁ ଏତେ ଡରାଏନି ତ ସେମାନେ ମାନନ୍ତିନି ଜଣେ ଜଣେ ଟିଚର ଥାଆନ୍ତି ପୁରା ଡରନ୍ତି ତାଙ୍କୁ। ସେଇନ୍ତିଆ ଟିଚର ଗୋଟେ ଥରରେ ଭଲ ହଁ ହଁ ସେ ସେଇ ତ ତାଙ୍କୁ ଡର ଏତେ ଛୋଟ ଛୋଟ ପିଲାଙ୍କୁ ତ ଡର ମାରିଲେ। କାଳେ କଣ କମ୍ପ୍ଲେନ ହେଇଯିବ କି? ହଁ। ଆଉ ହଉଛି ରଜ ଡ୍ରେସ କିଣି ସାରିଲେଣି?
ନାଇଁ କିଣିବା।
ଓହୋ ଆଉ ତ ଅଛି ଦଶ ଦିନ ଖଣ୍ଡେ ଆଉ।
ହୁଁ।
ଆଉ ତା ରଜ ଫଜ ସେମିତି ଭଲ ଲାଗୁନି।
ଦେଖିବା କିଣିବା, ନହେଲେ ଅନଲାଇନ ରୁ ଗୋଟେ ଆଣିବା ଆଉ।
ହଁ ଆଜିକାଲି ତ ସବୁ ଅନଲାଇନ, ଯାହା ଟିକେ ଗୋଟେ ଆଣିବ ହାରୀ ଅନଲାଇନ ଆଉ। ଆଗୁରୁ ଛୋଟ ବେଳେ ମଜା ଲାଗୁଥିଲା। ମାନେ ସମସ୍ତେ ଆମର ଜଏଣ୍ଟ ଫ୍ୟାମିଲ ସମସ୍ ସ୍ତେ ମିଶିକି ଥାଆନ୍ତି, ଛୋଟ ବେଳେ ମଜା ଲାଗୁଥିଲା ଏବେ ଆଉ ଭଲ ଲାଗୁନି କଣ କୁହ ଆଉ ଆଣ୍ଟି ଅଙ୍କଲ୍ ଘରେ ଥିବେ ନା।
ହଁ।
ତମେ ଏକା ନା ତମର ଭାଇ ଭଉଣୀ ଅଛନ୍ତି?
ନା ମୁଁ ମୋ ଭାଇ ଭଉଣୀ ବାପା ମା ଜେଜେମା।
ହଁ।
ହୁଁ।
ଆଉ ଆଉ କଣ ଯୋଉ ତମେ ଭୁବନେଶରରେ ରହୁଚ?
ନାଇଁ ନାଇଁ ବାଲେଶ୍ଵର।
ଆଛା ବାଲେଶ୍ଵର ହଁ ତମ ଘର ଟା କୋଉଠି।
ଆମର ଭଦ୍ରକ।
ମାନେ ସେ ପାଖେରେ ବାଲେଶ୍ଵର ଭଦ୍ରକ ପାଖା ପାଖୀ ନା ଟିକେ ଦୂର।
ନା ଦୂର।
ଉଁ ହୁଁ।
ଉଁ ହଁ ଘଣ୍ଟେ ତିରିଶ ମିନିଟ୍ ଏମତି ଲାଗେ ଆଉ।
ହଁ।
ହୁଁ।
ତମେ ତାହଲେ ମାନେ ପୁରା ଷ୍ଟାଟିଙ୍ଗରୁ ପ୍ଲସ ଟୁ ରୁ ହଷ୍ଟେଲେ।
ଆଜ୍ଞା?
ମୁଁ କହିଲି ପ୍ଲସ୍ ଟୁୁ ରୁ ପୂରା ହଷ୍ଟେଲରେ ରହୁ
ନାଇଁ ନାଇଁ ମୁଁ ଏବ୍ ବେ ଏଇ ବର୍ଷେ ହବ ଆସିଛି। ଭଉଣୀ ମୋ ସାନ ଭଉଣୀ ଟା ରୁହେ ହଷ୍ ଲ ରେ ମୁଁ ଘରେ ଥିଲି।
ଓ ଆଚ୍ଛା ପିଲାମାନେ ତ ସବୁ ଟେନ୍ଥ ସରିଲେ ବି ପ୍ରାୟ ସବୁ ହଷ୍ଟେଲ ପଳାନ୍ତି।
ହୁଁ ଏବେ ତ ଟେନ୍ଥ ସଇଲା ମାନେ ହଷ୍ଟେଲ ଯାଅ।
ମୋ ମମିର ମୁଁ ଯେତେବେଳେ ପ୍ଲସ ଟୁ ପଢୁଥିଲି ସେଇ ଟାଇମ ରେ ବି ଉଁ ମୁଁ ମାନେ ପିଲା ସବୁ ବୋହୁତ ହଷ୍ଟେଲ ରେ ରହୁଥିଲେ। ମାନେ କୁଆଡ଼ୁ କୁଆଡ଼େ ଆସିକି ହଷ୍ଟେଲ ରେ ରହୁଥିଲେ ସବୁ।
ବାପ ମା ବି କହୁଛନ୍ତି, ଘର ରହି କଣ ପଢ଼ିବୁ ହଷ୍ଟେଲ ଯା।
ହଁ ଘରେ ରହି କଣ କରିବୁ ହଷ୍ଟେଲ ଯା ଠିକ୍ କଥା ହୁଁ।
ତାପରେ ଯା ଘରେ ପଇସା ଅଛି ସିଏ ଯିବ। ଯାହାର ପଇସା ପତ୍ର ନାହିଁ ସିଏ ଆଉ କଣ ଯାଇପାରିବ କି?
ହଁ ଠିକ୍ କଥା ହଁ। ଯାହାର ଆଫୋର୍ଡ କରିପାରିଲେ ଆଉ।
ହୁଁ।
ହୁଁ। ତାପରେ ଏବେ ତ ସବୁ ମାନେ ପିଲା ସବୁ ମୋବାଇଲ ପାଇଁ ଯାହା କର ମୋବାଇଲ।
ହଁ।
ଏବେ ତ ମାନେ ମୋବାଇଲସ୍ ପୁଣି ଇନଷ୍ଟାଗ୍ରାମ ରିଲସ୍ ସବୁ ପୁରା ମାନେ ଏବେ ମୋବାଇଲ ବିନା ଆଉ ହଉନି ପିଲାମାନେ ମାନେ ଅଷ୍ଟମ ନବମ ପିଲା ବି ସବୁ ମୋବାଇଲ ଧରଲେଣି।
ଏବେ ଅଷ୍ଟମ ନବମ କଣ ଉଁ ହୁଁ ପ୍ରଥମ ଶ୍ରେଣି ଛୁଆ ତ ମୋବାଇଲ ଧରିଲେଣି ଆଉ।
ହଁ ମାନେ ମୁଁ କହିଲି ଯେ ସେମାନଙ୍କର ପର୍ସନାଲ ଫୋନ ବି ହେଇଗଲାଣି ସମସ୍ତ ଆଜିକାଲି ସମସ୍ତଙ୍କର ପର୍ସ ତାପରେ ଫୋନ ତ ପୁରା ପିଲା ଉଁମ୍ ଫୋନ ନ ଦେଖିଲେ ଖାଇବେନି। ମୋର ତ ଭଉଣୀ ଝିଅ ହେରିକା ଆସିଚନ୍ତି ସିଏ ଗୋଟେ ତିନି ବର୍ଷ ସାଡ଼େ ତିନି ବର୍ଷର ଯେ ସେ ମୋବାଇଲ ନ ଦେଖିଲେ ଖାଇବନି ସେ ଖାଇବ ମାନେ ମୋବାଇଲ ଟା ଦିଆହେବ ତାକୁ।
ଏବେ ଫୋନ ଏବେ ସବୁ ଇଷ୍ଟା ଆଇଡ୍ ଫାଇଡ୍ କରି ପୁରା
ହଁ।
କିଏ କଣ କଲେ?
ହଁ ସେଇ। ଏଇ କରୋନା ହେଲାନି ତ ସବୁ ମୋବାଇଲ ଧରିଲେ।
ଧୀରେ ଧୀରେ ସବୁ ଚେଞ୍ଜ ହଉଚି ନା।
ହଁ ଜେନେରେସନ ବି ମାନେ ବଢ଼ିଆ ହେଲାଣି ଚେଞ୍ଜ ହେଲାଣି ମୁଁ ବି ଆଗରୁ ଏ ତେ ମୋବାଇଲ ଧରୁନଥିଲି ମୁଁ ସେମିତି ଜାଣିନଥିଲି ମୋବାଇଲ ଏତେ ଧରେନି। ତାପରେ ସେଇ ମାନେ କରୋନା ହେଲା ଅନଲାଇନ କ୍ଲାସ ହେଲା ସେଇଠୁ ବି ମାନେ ପାଠ ପଢ଼ା ବି ଟିକେ ଡିଷ୍ଟର୍ବ ହେଲା।
ହୁଁ।
ସେ ମୋବାଇଲରେ ଅନଲାଇନ୍ କ୍ଲାସ ଟ୍ୟୁସନ ହେରିକା ଯାହାବି କଲେ ଅନଲାଇନ୍ କ୍ଲାସ। ସେଇଠୁ ମାନେ ଇଏ ହେଲା ଆଉ ମାନେ ପାଠ ପଢ଼ା ବି ଡିଷ୍ଟରବାନ୍ସ ହେଲା। ସବୁ ଫୋନରେ ସବୁ ଧରିଲେ ଚାଲିଲା ସବୁ ଆଉ।
ହଁ।
ସେଇ ଆଗରୁ ମ୍ ଏତେ ମୋବାଇଲ ନଥିଲା ମାନେ ଲୋକ ଦେଖୁନଥିଲେ। ଏବେ ତ ଛୁଆଠୁ ଆରମ୍ଭ କରିକି ବଡ଼ ମାନେ ବୁଢ଼ା ବୁଢ଼ୀ ମାନେ ବି ମୋବାଇଲ ବିନା ତାଙ୍କର ହଉନି।
ଏବେ ସବୁ ଫୋନ୍।
ହଁ ଏ ତ ମାନେ ଲୋକ ମାନେ ରହୁଥିବେ ମାନେ କିଛି ଖାଅ ନ ଖାଅ ଯାହା କରୁ ମାନେ ସ୍ମାର୍ଟ ଫୋନ ହାତରେ ଥିବ ସମସ୍ତଙ୍କର।
ଏବେ ଟିଭି କୁ ବି ଆଉ କେଇ ପଚାରୁ ନା
ନା ଟିଭି ଆଉ ମାନେ ଟିଭି ଥାଇକି ଘରେ ଆଗୁରୁ ଲୋକ ଟିଭି ପାଇଁ କେତେ ହୁଅନ୍ତି ଏବେ ଟିଭି ପା ଲୋକ କେହି ପଚାରୁନାହାନ୍ତି ଟିଭି ଆମର ତ ନିଜର ବି ସେଇ ଆମର ତ ନିଜର ବି ଘରେ ବି ମାନେ ତିନି ଚାରି ମାସ ହେଲାଣି ଟିଭି ମାନେ ଟିଭିରେ ବାଲାନ୍ସ ପଡୁନି ରିଚାଜ୍ ହଉନି। ସବୁ ଫୋନ ଆଉ ଟିଭି ଦେଖିକି ଦେ ଖୁତ ନାହାନ୍ତି କେହି ଟିଭି ରଖିକି ଲାଭ କଣ ସେଥିପାଇଁ ଟିଭି ଆମର ମାନେ ଦେଖୁନାହାନ୍ତି କେଇ। ଆଉ ଫୋନ ତ ମାନେ ଫୋନ ଗୋଟେ ଦିନ ରିଚାର୍ଜ ସରିଗଲେ ଯେନ୍ତି ମାନେ ସମସ୍ତେ ପାଗଳ ହେଇଯାଉଛନ୍ତି। ପୁଣି ରିଚାର୍ଜ ପ୍ଲାନ୍ ଗୁଡାକ ବି ତ ବହୁତ ଅଧିକ ଟଙ୍କା ବି।
ଏବେ ସବୁ ଅନଲାଇନ ୱାଇ ଫାଇ ଯୁଗ ସବୁ ହେଇଗଲାଣି।
ହଁ ଏବେ ଘରେ ସବୁ ୱାଇଫାଇ ଲଗେଇ ଦଉଛନ୍ତି। ଭଲ ତାପରେ ତାଙ୍କର ଫୋନ ଦେଖା ଚାଲିଲା ଆଉ।
ଆଗ ସିଚୁଏସନ ଆଉ ନାହିଁ।
ହୁଁ ଏବେ ଭଲ ହେଲେ ସବୁ ଏ ଆଇ ହେଇଗଲାଣି ଚାଟ ଜିପିଟି ସବୁ ଯେତବେଳେ ଯାହା କର ସବୁ ସର୍ଚ୍ଚ କରିଦଉଛନ୍ତି। ସବୁ
ମତେ କିନ୍ତୁ ଆଗ ଇଏ ଗୁରା ଭଲ ଲାଗେ ବାପା ମାଙ୍କ ସହିତ ବସିକ ଥା ହବୁ ଏବେ ବାପା ମାଙ୍କ ସହିତ କଥାହେଇତେବି ତତେ ଟିକେ
ହଁ। ସେଇଟା ହିଁ ହଉଚି କଥା ମାନେ ଏବେ ଫ୍ୟାମିଲି ସହିତ ଟାଇମ ସିପେଣ୍ଡ କରବାକୁ ଘରେ ଲୋକ ଥାଇକି ବି ଯିଏ ଯାହା ବାଟରେ ମୋବାଇଲ ଦେଖିଲେ। ସିଆଡେ ବାପା ମା ବି ମୋବାଇଲ ଛୁଆ ବି ମୋବାଇଲ ସବୁ ଏମିତି। ଆଉ ମାନେ ଏତେ ଟାଇମ ସ୍ପେଣ୍ଡ କରିବାକୁ ବି ଘରେ ଥାଇକି ବି ଟାଇମ ନାଇଁ ଆଉ ଯୋଉମାନେ ତ ରହୁଚନ୍ତି ଯେମିତି ତମଭଳିଆ ହଷ୍ଟେଲ ସେମାନେ ତ ଆହୁରି ଇଏ। ହଁ ଏବେ ତ ଏମିତି ମାନେ ସବୁ ଯିଏ ଯାହା ହାତରେ ବିଜି ସବୁ ମୋବାଇଲରେ।
ଯେଝା ବାଟରେ ଯେଝେ ବିଜି।
ହଁ। ହଁ ହଉ ଆଉ ହଉ ପରେ କଥା ହବା।
ହଉ ରଖୁଚି।
ହୁଁ ହୁଁ।